ହୁଁ ଭଏସ୍ ଆସୁଛି ତ ମୋ? ହ ଟିକେ ନେଟୱାର୍କ ବୋଧେ ପ୍ରବ୍ଲେମ୍ ଥିଲା ତ ସେମତି ହଉଥିଲା ବୋଧ ମୁଁ ରିସିଭ୍ କରିଥିଲି କିନ୍ତୁ ହଉନଥିଲା। ନା ନା ମୋର ନଥିଲେ ତ ସର୍ଭର ଡାଉନ ଥିବ ମୋର ତ ଫୁଲ୍ ନେଟୱାର୍କ ଅଛି ଫାଇଭ୍ ଜି।
ହଁ ଆମର ତ ଏଇଠି ଫାଇଭ୍ ଜି।
ହଁ ଏଇଠି ବସଛି ଆଉ।
ଭଲ ଅଛନ୍ତି? ମୁଁ ଏମିତି ଭଲ ଆଉ ଦି ଦିନ ତଳେ ଟିକେ ଦେହ ଖରାପ ହେଇଥିଲା ତ।
ହୁଁ କଣ କରୁଛ ଅବିକା?
ଅବିକା ଏଠି ଆମ ସ୍କୁଲରେ ବସିକିରି ଖଟି ଚାଲିଛି ଆମର।
ହଁ ଖିଆ ପିଆ?
ହଁ ଖ ଖାଇଥିଲି ଆଉ ସବୁ ଭଲ ଅଛନ୍ତି ଘରେ?
ହୁଁ ହୁଁ ଘରେ ଭଲ ଅଛନ୍ତି।
ଆଉ କଣ ଖାଇଥିଲେ?
ସକାଳେ ଭାତ ଡାଲି ଭଜା ଭଜି ହେଇଥିଲା। ପାମ୍ପଡ଼ ଟିକେ ଖାଇଥିଲି ଆଉ। ଆଉ କଉଠେ ଆପଣଙ୍କର?
ଆମର ପା ଆମର ଏ ଦଶପଲା ବଟ ନୁଆଁ
ହୁଁ ହୁଁ ହଁ ହ।
ଆପଣଙ୍କର?
ଆମ ତ ପାଖାପାଖି ଆଉ। ତ ସ୍କୁ ସ୍କୁଲ ପଡିଆରେ ଥାଉକି କଲ କରୁଛ ନା କଣ?
ହଁ ହଁ।
ହଁ ହଉ ଆଉ।
ଆପଣଙ୍କର କୋଉଠା?
ପଡିଆରେ ଗଲେ ଦେଖା ହବ ଆଉ।
ପଡିଆର ମାନେ
ତ ପଡ଼ିଆ ପଛ ପଟେ ଅଛି ମୁଁ। ନା ନା ପୋଖରି ସାହିରେ।
ପୋଖର ଥାଇ ମୁଁ ବା ସେଇ ସ୍କୁଲ ପଛ ପଟେ ଯୋଉ କିଏ ଗୋଟେ କଥା ହଉଛି ଏଇଠି
ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ମୁଁ ନୁହେଁ ମୁଁ ଘରେ ଅଛି।
ଓ ହଁ- ହଁ-ହଁ।
ଓ
ହଁ ପଢା ପଢି ଏଇଟି ପ୍ଲସ ଟୁ ସରିଲା ତ ହଁ ଡିପ୍ଲୋମା କରି ବଡ
କୁକୁଡ଼ା ଘରେ କରିବା, ଏଇ ଯୋଉ ଚିଣ୍ଟ ହେକା କ୍ଲାସ୍ ତମେ ନାଇଁ କି?
ହଁ ହଁ। ଚିଣ୍ଟ ତମର କଣ ହବ? ଓ ହଁ ହଁ ଆମ ବାଜରୁ ଆସିବେ
ହୁଁ ହୁଁ ହଁ ପଢ଼ିବ ସିଏ ଆଡମିସନ କରିସାରିଲାଣି
ଓ ହଁ ସିଏ ତାର ମୋର ଏବେ ଆ ପୂର୍ବ ଥର କଥା ହଉଥିଲୁ ବା ଏବେ
ହୁଁ-ହୁଁ-ହୁଁ।
ମାନେ ରିଲେଟିଭ ପୁରା ପୁରା ଏମତି ରିଲେଟିଭରେ ନା ଏମତି ନର୍ମାଲ ଚିହ୍ନା।
ସାନ ଭାଇ ତା ଦବୁ
ଅଁ ହଁ ହଁ ଏବେ ଦେଖା ହବ ତ ପାଖାପାଖି ଲୋକ ତ ଆଉ।
ପାଖାପାଖି ମୁଁ ଅଛି ବା ନୂଆ ଗାଁରେ ମାମୁଁଘର ନୂଆ ଗାଁ ବା। କାଳୁ ମୋ
ଆଉ ହଁ କାଳୁ ହଁ ଯାଇଁଲି।
ହୁଁ-ହୁଁ-ହୁଁ।
କାଳୁ ହିଁ ମତେ ଏ ବିଷୟରେ କହିଲା, ଯେ ସିଏ ମତେ ଏମତି ଭୁଲଉଥିଲା
ହୁଁ ହୁଁ। ଛାଡ଼ ଛାଡ଼ ସେ ବିଷୟରେ ଛାଡ଼ ହୁଁ।
ଆଉ ମାନେ ହଁ। ଆପଣ ଏବେ ଏବେ କଣ କରୁଛନ୍ତି?
ମୁଁ ତ ଏବେ ଦି ତିନି ମାସ ହେଲା ଜବ୍ ଛାଡି ଦେଇଛି ତ ଘରେ ଅଛି।
କାହିଁକି ମା
ଇଏ ପେସର୍ ଆ ହେଲା ସାଲାରୀ ଠିକ୍ ଫାଷ୍ଟ କୋପରେଟିଭ ସୋସାଇଟିରେ ଥିଲି ଡି ଓ ଥିଲି ଜାଣିଥିବ ଚନ୍ଦନ ଯୋଉ ଅଛି କୋପରେଟିଭ ସୋସାଇଟିରେ
ହଁ-ହଁ-ହଁ ଚନ୍ଦନକୁ ମୁଁ ଜାଣିଛି।
ମୁଁ ଥିଲି ଆମ ଗାଁରେ ତିନି ବର୍ଷ ହେଲା ସାଲେରୀ ସାତ ହଜାର ଦେଲେ ତାପରେ ସେଠି ଛାଡିଦେଲି ତାପରେ ଏଚ ଡି ଏଫ ସି ରେ ଥିଲି ଲାଭ ଅଛି ଯେ ଶୁଣ ଶୁଣ ଭଉଣୀ ବାହାଘର ହେଲା ବାକି ସାକି ହେଲା ଆ ଟଙ୍କା ସାତ ହଜାର ଗାଡ଼ିଟେ କିଣିଲି
ହଁ ଛଅ ସାତ ହଜାର ଏତେ ଯଦି କଲବଲ ସାତ ହଜାର ହବ
ସାତ ହଜାରରେ ଚଳି ହବ କି? ଆଟଲିଷ୍ଟ ଗାଁରେ ରହିଲେ ସାତ ହଜାର ଢେରେ କିନ୍ତୁ ଚଳି ହବନି, ଆଉ ବୟସ ହେଲାଣି ଆମକୁ ପୁଣି ଆମ କ୍ୟାରିୟର ଦେଖିବା ନା ନାଇଁ ହୁଁ। ହଁ ମୁଁ ଏଇନେ ଜଷ୍ଟ ପଡିଆରେ ଆସିଲି ପଡିଆରେ ବସି ଥିଲି ବା, କାହ୍ନା ହେଙ୍କା ବସିଥିଲୁ ଆମେ ଦେଖିଥିବ ତମେ ମତେ।
ହଁ ଯେହେ ଆ ତମ ପୁଣି ତମର ପୁଣି ଅଛି ନା ତମେ ପୁଣି ମ୍ୟାରେଜ କରିବ ସବୁ ପାଇଁ ପଇସା ରଖିବାକୁ ପଡିବ ନା ଆଉ। ଆଉ ଏତେ ଆଉ ଏତେ କମରେ ଚଳିଗଲେ ହବ କି?
ତାପରେ ନୟାଗଡ଼ରେ ଏଚ ଡି ଏଫ ସି ରେ ପର୍ସନାଲ ଲୋନ ଥିଲି ଏ ପଇସା ସାଲାରୀ ଭଲ ଥିଲା, ପଚିଶ ସତେଇଶ ହଜାର ସାଲାରୀ ଉପୁରି ହେଇଯାଉଥିଲା ଦଶ ହଜାର ପା ପାଖାପାଖି, ହେଇଠି ରହିଲି ବର୍ଷେ ଏ ଡେଲି କେଚେ କେଚେ ହେଲେ ଯୋଉ କହିଲି ଥାଉ ଭାଇ ତମ ଚାକିରୀ ତମ ପାଖରେ ରଖିଥାଅ।
ହୁଁ କେତ କାମ ପ୍ରେସରରେ ଆସିଥିବ, ତାପରେ ଓଲଟି ଶୁଣିଲେ ତାପରେ ଆମେ ବି ଶୁଣିପାରେନି ବଡ ଅଫିସରଙ୍କୁ ନା
ହୁଁ ହୁଁଁ ଉଁ ଖାଲି କେଚେ କେଚେ ଗୋଟେ କଣ ହବ କି? ହୁଁ କେତେବେଳେ କେମିତି ହେଇଯିବ ନା ତାହେଲେ ଡେଲି ଗୋଟେ କେଚେ କେଚେ
ହୁଁ ତାପରେ ରିଜିଡ୍ ହେଇକି ଆସିଥିବ ନା କାମ ଉପରୁ, ଖରା ହଉଛି ସବୁ ହଉଛି ଖରା ହେଲା ମାନେ ଜାଣି
ହୁଁ ଆମେ ଘରେ ବସିଥିବୁ ଘରେ ପୁଣି ଫୋନ କରିବ।
ହଁ ଆଉ ପୁଣି ଫ୍ୟାମିଲି ମେମ୍ବର ସହିତ କିଛି ଟାଇ ସ୍ପେଣ୍ଡ କରିବାର ଅଛି ନା ଆଉ। ସେଇଠି ତ ମାଇଣ୍ଡ ଫ୍ରି ହବ ନା।
ଛୁଟି ଦିନରେ ଘରକୁ କାମ ଦେଇଦବ ନା ଘରେ ବସିକି କାମ କର। ଏ କୋଉ ଟାଇପ ର କାମ ଏକଲାଜି କହିବେ ଛୁଟି ଛୋଟି ଦିନକ ଯାଇକି ଘରେ କାମ କର। ଥୋଡି ନା କଣ ଭଲ ଲାଗିବ ଗୋଟେ ହୁଁ ସେଇଟା। ଅ ହଁ ହେତି ବିରକ୍ତ ଲାଗିଲା ସେଠି ରିଯାଇନ ପକେଇ ଦେଇକି ତିନି ଚାରି ମାସ ହେଲା ଘରେ ଅଛି। ଯାଇନି ତ କୁଆଡେ ଦେଖିବା କୋଉଠି ଗୋଟେ ଭଲ ଦେଖିକି ଯିବା ଆଉ।
ହଁ ଚାକିରି ବି ବାହାରୁଚି ଜବ ବାହାରୁଚି ଯେ
ଅ ଆରୁ ଯେ ଆଉ ମିଳିଲାସି ବହୁତ
ଗମେଣ୍ଟ ଜବ ଏଇ ଯୁଗରେ ଭାଇ ନାଇ। ସତ କଥା ପ୍ରାଇଭେଟ ସଂସ୍ଥାରେ ଯଦି କୋଉଠି ରହିଲ ବ ଏମିତି ରହିଲ ଲାଗିକି ରହି ନହେଲେ
ଗମେଣ୍ଟ ଜବ ସେମିତି ଟପ୍ ପଢୁଥିବ ବୋଲେ ନାଇଣ୍ଟି ନାଇନ ପରସେଣ୍ଟ ପିଲା ହିଁ ପାଇବେ।
ହଁ ନା ନାଇ ପିଲା ଆଣିଜନ୍ତି ଯେ ଏଟି ଫାଇଭ ଉପରେ ଯିଏ ରହୁଥିବ ପରସେଣ୍ଟ ପ୍ରାଅତ
ହୁଁ ସେମିତି କହିପାରିବେ ମୋର ଗୋଟେ ସାଙ୍ଗଟେ ଏବେ ବର୍ଷ ଚାରି ବର୍ଷ ହେଲା ସିଟିସିସ୍ ହାଲୋ ସିଟି ଶେଷ ବିଡି ଶେଷ ପିଜି ଶେଷ ଘରେ ବସଚି। ନିଜେ ଘରେ ପଢିକି କଣ କରିବ କଉନୁ
ଆଲ ଟିଚର୍ ଟି ଏହିବା ଆମ ଆମ ଲିମିଟ ଟିଚର ରବେ ଟିଚର ଚାକି ପାଇଁ ଯେତିି ପୋଷ୍ଟ ବାହାରୁଚି ସେଇଥିରେ କୋଟା ଲୋକ ପାଇଁ ରହିବାଯାଉଛି ପୁଣି ଯିଏ ଲେଡିଜ ମାନଙ୍କ ପାଇଁ ରହିଯାଉଚି ଆମ ବେଳକୁ ରହିଲା ଯେ କିଛି ନା।
ସବୁ ହେଲା ସେ କୁଆଡେ ଆସିବ କହୁନ।
ହଁ ତାପରେବି ଗମେଣ୍ଟ ଚାକୀରି ଦେଖୁଚୁ ତ ଗର୍ମେଣ୍ଟ ପ୍ରୋବ୍ଲେମ କେମତୀ ଚାଲୁଚି ବି ଓଡିଶାରେ।
ଉଁ ହଁ।
ଏଇ ନୁହେଁ କି ସେଇ ନୁହେଁ କିଏ ଭଲ ଯେ?
କୋଉଠି ଡିପ୍ଲୋମା କୋଉଠି କରିବ କହିଲ? ପଡଙ୍ଗା କମୋଟ କମଟା ହଁ ସେଇଠି ରହିକି କରିବ ନା ଯିବା ଆସିବା
ନା ମୁଁ ହଷ୍ଟେଲରେ ରହିବି ଯିବା ଆସିବା କଲେ ବି ଏମିତିରେ ଯିବା ଆସିବା ବି ଅଧିକ ଖର୍ଚ୍ଚ।
ଅଧିକ କରୁଚ ଯେ ସେଇ ଜାଗା ଟା ଟିକେ ଦେଖିକି ରହିବ ବହୁତ ଗଣ୍ଡଗୋଳିଆ। କୁହିନି ହାଣାପିଠା ଯାଇଥିଲି ଯାଇଥିଲି ଥରେ ସେଠିକି ଭାଇ ଜଣେ ପଢୁଥିଲେ ଏଇଠି। ଆମ ସେ ଗାଁ ସାରଙ୍କ ହିନ୍ଦୀ ସାରଙ୍କ ପୁଅ ପଢୁଥିଲେ। କୁହନି ହାଣା ଗୋଟା ଏକ ଉପରେ ଗାନି।
ଆମେ ଚୁପଚା ହେଇ ରହିବାକୁ ବାହାରୁ ଯାଇଚୁ ବାହାର ଗାଁକୁ ଆଉ ସେଠି ଆଉ ଗଣ୍ଡଗୋଳ କଲେ ହବ କି?
ଏ ଥୁଅ ଡିପ୍ଲୋମା ଲାଇନ ଟା ଭଲ କିନ୍ତୁ କଲେଜ ଭଲ ହେଇଥିବା ଦରକାରେ ଏ ହେ ଗ
କଲେଜ ଭଲ ନାଇ ତାପରେ ବି ଗୋଟିକିଆ ପୁଅ କୁ ମୁ ଉଁଁ ଭାବୁଚି ଆଉ ବେଗା ବେଗି ଲାଗିଯିବି ଯେତିକି ହେଇ
ଏଠି ଯୋଉ ଥିଲା ହେଟା ଭଲ କଣ ପାଠ ପଢା ହଉନି
ପାଣି ହେଟା କଣ ଅଧିକ ଜଙ୍ଗଲ ହେଇଯାଉ ପିଲା ହିଁ ହଷ୍ଟେଲରେ ରହୁନାହାନ୍ତି। ଆ ତ ପାଠ ତ ସବୁଠୁ ସେ ଆମ ପିଲା ପାଠ ପଢ଼ିଲେ ସାରଙ୍କଠି କଣ ଅଛି ପିଲା ପାଠ ପଢିଲେ ଭଲ।
ଏ ଏଠି କଣ ହେଖି କହିଲ ସେଠି ଝଗଡା ବହୁତ ହଉଚି ମୁଁ ଦି ଥର ଖଣ୍ତେ ହ୍ୟାଡେ ଯାଇଚି ସେଠି
ପାଣି କଲାରେ ପଚାରଚି ଯେ ପିଲା ମା ହଷ୍ଟେଲ ରେ ପିଲା ହିଁ ରହୁନାହାନ୍ତି ନିକ ଗୋଟେ କି ଦି ଜଣ ହେଠି କଣ କରିବୁ?
ଆଉ ତାପରେ ଆଉ ବାହାରେ ପଢିବାକୁ ଆମ ପାଖରେ ପଇସା ନାହିଁ। ନବୀନ ନବୀନି ପଢୁଚି ଭୁବନେଶ୍ୱରରେ।
ହଁ ହଁ।
ଆଉ ବାହାରେ ପଡିଲା ବେଳେ ଆମ ପାଖରେ ପଇସା କି ପଇସା ଏମିତି ଅଛି କି?
ପଇସା ଅଛି ମେ ମୁଁ ଭାବିଲି ଗାଁ ପାଖରେ ଏଠି କଣ ଗୋଟେ ଅସୁବିଧା ସୁବିଧା ହେଲା କିଏ ଗୋେ ପାଖକୁ ପଳ ସାଙ୍ଗେ ସାଙ୍ଗେ ହଁ ପାଞ୍ଚ ଦଶ ଘଣ୍ଟା। ଆଉ ଏଇନା ଖୋର୍ଦ୍ଧା କି ଭୁବନେଶ୍ୱଵର ସାଙ୍ଗେ ସାଙ୍ଗେ ଯାଇ ହବ କି?
ହୁଁ ହୁଁ।
ସବୁକୁ ଦେଖିକି ନହେଲେ ପାଠ ପଢିଲେ ସବୁ ହବ। ଆଉ ଟିଚର ତ ସେ ପଢଉଥିବ ଗୋଟେ ଷ୍ଟୁଡେଣ୍ଟ ଯଦି ବାତ୍ରା ଭଳିଆ ବୋଲୁଥିବ। ଟିଚର ର ସେଠି କଣ ଭୁଲ ହଁ। ଆଉ ଆମେ ଖାଲି ଟିଚର ସମସ୍ତେ ସମ ଭୁଲି ଦଉଛନ୍ତି ପିଲା ନ ପଢିଲା ବେଲେ ଏଠି ଦଶମ ରୁ ପାଠ ପଢୁଥିଲେ ଯେ ହଁ। ଦଶମରେ ଏଇଠି ମୁଁ ପାଠ ପଢୁଥିଲି ତିନିଶ ଚରଣ କହିଥିଲି ପ୍ଲସ ଟୁ ରେ ବାନା ମାତ୍ରା ଭଳିଆ ବୁଲିଲି। ତିନିଶ ବାସ୍ତୋରୀ ରଖିଲି।
ତର ଏଇଠି କୋଉଠି ଟିଉସନ ଯାଉଥିଲ?
ଆମ ନଶାରେ
ନାଇଁ ନା ପ୍ଲସ ଟୁ କୋଉଠି ଟ୍ୟୁସନ ଯାଉଥିଲ।
ଗୁରୁକୁଳୁ କୋଚିଂ ସେଣ୍ଟରଉ କଲେଜ ବାଲା ହିଁ ଖୋଲିଛନ୍ତି ଏବେ ଗୋଟେ ନୁଆଟେ।
ହୁଁ ହୁଁ ହୁଁ ହୁଁ। ଆଚ୍ଛା ତମର ଏଇ ଯୋଉ ଇଣ୍ଟରନାଲ ମାର୍କ ଟା କମେଇ ଦେଲେ କି?
ମୋର
ହ
ମୋର ଇଣ୍ଟରନାଲ ଶହେ ତିରିଶ ମାର୍କରୁ ଶହେ ଅଣତିରିଶ ଅଛି ମଁର ଓଡିଆରେ ଓଡିଆ ନାଇଁ ଇଂଲିଶରେ ଅଛି ଅଣତିରିଶ ଆମ କଲେଜ ଇଂଲିଶ ରେ ଆମକୁ ବତେଇାଇଥିଲା ଏକାବନ ମାର୍କର
ହୁଁ ହୁଁ ହୁଁ।
ଏଥର ମାର୍କ ଫୁଲ ଗୋଳ ଗଡେ ଅଛି। ଗୋଟେ ପିଲାକୁ ତା ଗୋଟେ ଗୋଟେ ପିଲାକୁ ତା ଶୁଣ ଶୁଣ ଭାଇ ଗୋଟେ ପିଲାକୁ ତା ଇଂଲିଶ ନାଁ ଲେଖି ଆସୁନି ସେ ରଖିଛି ଚାରିଶହ ପଞ୍ଚାଅଶି।
ଆରେ ଭାଇ ଯାହାର ଦେଖିବ ପାଞ୍ଚଶହ। ଚାରିଶହ ପାଞ୍ଚଶହ ମାନେ କିଏ ପାଠ ପଢିଛନ୍ତି ଯେ ପିଲା ଯୁଆଡ଼େ ଦେଖିବା ପାଞ୍ଚଶହ ଖାଲି।
ନୂଆ କଲେ କାର ଇତିହାସ ରଚିଥିଲା ହଁ ପାଠ ପଢୁଛି କଣ କଣ ପ୍ଲସ ଟୁ ଏତେ ରଖିବା ଟା କଣ
ଆମ ଆସିକି ପାଞ୍ଚଶହ ଗୋଟେ କି ଦିଟା ଯାଉଥିବା ଏଇଟା ପୁଣି କଷ୍ଟ।
ଏଥର ପନ୍ଦର ଜଣ ବା?
ପନ୍ଦର ଜଣ ନା ବାଇଶି ଜଣ ଯାଇଛନ୍ତି ପା।
ନାଇଁ ନାଇଁ ପନ୍ଦର ଜଣ ହଁ। ହଁ ପାଞ୍ଚଶହ ଉପରେ ପୁଣି
ଗୋଟେ ଗୋଟେ ଦିଟା ଗଲା ସ ବହୁତ କଷ୍ଟ।
ହଁ ଏଥରେ ପନ୍ଦର ଜଣ। ଆକାଶ ପାତାଳ ଫରକ।
ମୋର ତ ଏଇ ତିନିଶହ ଷାଠିଏ ସତୁରି ବାସ୍ତରିମାର୍କ ଥିଲା।
ପ୍ଲସ ଟୁ ରେ
ହଁ।
ମୋର ହେଇ ପ୍ଲସ ଟୁ ରେ ତିନିଶହ ବାସ୍ତୋରୀ।
ହୁଁ ଆବେ ଏବେ ଟିକେ ଆମେ ତମର ସିିକ କଲେଜ ମାର୍କ ଦଉଛି ଆମର ସି ସେଟା ନଥିଲେ କିଛି।
ହଁ ତ ମୋର ଖାଲି ଯାହା ଏଡିଟିଂ ଥିଲା ଯାହା ଲେଖିବ।
ପ୍ରଟିକାଲ ଥିଲା ଏଜୁକେସନ ତିରିଶ ମାର୍କ ଥିଲା।
ହଁ ଏଜୁକେଶନ ଥ୍ରି ହେଇତ ମୋର ତ ସବୁଥିରେ କୋଡିଏରେ କୋଡିଏ ଏଯୁ ଧରିନିଅ ଅଣତିରିଶ ଅଛି। ଆଉ ଏଯୁକେଶନ ତିରିଶ ରୁ ତିରିଶ ଦେଇପାରିବେ କି ଆମକୁ?
ହୁଁ। ଏଜୁକେଶନରେ ମାନେ ଆମ ଗାଁ ସାର୍ ହେଇକି ମତେ ଦେଇଛନ୍ତି ତିରିଶ ରେ ଚବିଶି ମାର୍କ। ଆମକୁ କହିଲେ ଦେଇଦେବି ବୋଲି ହଁ ମୁଁ କହିଲି ଦି ଚାରିି ମାର୍କ। କହିଲି ଦି ଚାରିିମାର୍କ ନେଇ କହଣ କୁହ ମୁ କଲେକ୍ଟର ହେଇଯାଇଥାନ୍ତି କି ଦେଲେ ଦ ଦେଲେନି ଦେଲେନି ଆ
ନାଇଁ ଏକ ମାର୍କର ବି ମୂଲ୍ୟ ଅଛି।
ହଁ ହଉ ହେଥିରେ କଣ ଅଛି। ଦେଲେନି ଦେଲେନି ଆଉ କଣ ତାଙ୍କୁ ବାଧ୍ୟ କରିବୁ କି? ହଁ ଗଲେ ତାଙ୍କ ଘର ଟିକେ ଆମକୁ ବସେଇକି ଗଲେ ହଁ ଟେନସନ ନିଅନି ମାର୍କ ଦବା ଦାୟିତ୍ଵ ମୋର।
ହଁ ପଛରେ ଇଏ କରିଦେଲେ ଆଉ। ଆଜ୍ଞା।
ହ